ହ୍ୟାଲୋ।
ହୁଁ କୁହ।
ଆଉ କଅଁ କରୁଚ?
ଏ ବସିଛୁ ଏଠି ଆଉ।
ଆଉ ଯୋଉ ଆଉ ଯୋଉ ଯାତ୍ରା ପାର୍ଟି ରେ କାମ କରୁଥିଲ?
ହଁ।
କଣ କେମିତି କର?
ଯାଏ ଯାତ୍ରା ପାଟିରେ ଫାଷ୍ଟ ଗାଁ ନାଚରେ ଗାଁ ରେ ଯୋଉ ଡ୍ରାମା ହୁଏ ସେଇଥିରେ ମୁଁ ଅଭିନୟ କରୁଥିଲି।
ହଁ।
ତାପରେ ଜଣେ ଦେଖିଲେ ଗାଁରୁ କଲେ ଚାଲେ। ନାଚ ପାଟିରେ ନାଚିବୁ ନେଇକି। ତ ଏକାଥରେ ନଚେଇଲେ ମୋର ତ ଘିମିର ହେଇଯାଉଛି ବହେ ଖରାକୁ ଗରମକୁ ମ
ଆ ହା ପାଉଡ଼ର ଫାଉଡ଼ର ପକ୍କା।
ପକେଇଦଉଛି ତ ମେଚେ ନା୍କେ ତଥାପି କାହିଁ କିଛି କାମ କରୁନି ବେଶି ବେଶି ହଉଛି ପାଉଡର ପକେଇଲେ। ବଡ଼ ବଡ଼ ହେଇଯାଉଚି।
ହଁ ହଁ।
ଏମିତି କଣ ବା ଆଉ କରିପାରିବା।
ଆଉ କଣ କେମିତି ଅଭିନୟ କଲ ତୁମ ପ୍ରଦର୍ଶନ କେମିତି କଣ ଥିଲା?
ହଁ ଗୋଟେ ଥିଲା। କ୍ୟାରେକ୍ଟର ଜହର ଜଗଦେବ।
ହଁ ହଁ।
ସେଇ ଟାଇପ ର କ୍ୟାରେକ୍ଟର ଟା ଥିଲା ମୋର ଆଉ ଜହର ଜଗ ଦେବେ ଆଉ।
ହଁ ହଁ। ଆଉ ତମ ଆଉ ତମ ଜହରର୍ମିଆଁ।
ଚହର ନିଏଁ ତ ବଡ଼ ବାପା ହେବେ।
ହଁ।
କଣ ବା ଆଉ କହିବୁ।
ତମର କଣ ଖିଲିପାନ ପୁରା ଫେମସ ବିଶ୍ୱନାଥ ଖିଲିପାନ ଦୋକାନ।
ତାଙ୍କ ନା କାହିଁ କହୁଛ ନା ନ କହିଲେ ହୁଅନ୍ତା ନି।
ସେ ଟିକେ ପ୍ରସିଦ୍ଧ ନା ସେଥି ଯୋଗୁଁ ନ କହିଲେ ଚିହ୍ନିବ କେମିତି।
ଆଉ କଅଁ ଖାଇଛ?
ଏ ଭାତ ଟିକେ ଖାଇଥିଲି ଆଉ ପକାଳ।
ଟିକେ କାଇଁ ଖାଇଲ ଭଲ କି ଟିକେ ଖାଇଲନି।
ସକାଳ ଟାରୁ ଭାତ କେମିତି ଯିବ ଦେହରେ।
ହଁ ସେଟା ବି ସତ କଥା। ଏମିତି ଯିବ ଗଡ ହେଲେ କଣ ଗୋଟେ ଭାବିଚିନ୍ତିକି। କରିବାକୁ ପଡିବ ଯାହା ହେଲେ ଆଉ।
ହଁ।
ନା କଣ?
ହଁ ଆଉ ତମ ଜଙ୍ଗଲ ସଫାସୁୁତୁରା ଅଛି ନା କଣ କେମିତି? ତମ ଜଙ୍ଗଲ?
ହଁ।
ସଫାସୁତୁରା ଅଛି ନା କାଚ କଣ୍ଟା ସବୁ ପଡ଼ିଚି?
ନାଇଁ ଜଙ୍ଗଲ ସଫାସୁତୁରା ସବୁ କରାହେଇଛି। ଠିକଠାକ୍ ସବୁ ହେଇଯିବ, କିଛି ଅସୁବିଧା ହେବନି ଆଉ।
ଆଉ କଣ ଖଡଖଡ କରୁଛ?
ହୁଁ-ଉଁ-ଉଁ ଏଟା ଗୋଟେ କାମଟେ କରୁଛି ଛତୁଆ ଖାଉଛି।
ଓହୋଃ।
ହୁଁ ଆଉ ତମ ହାଲ୍ ଚାଲିଥିବ କଣ, ଆଉ ତମ ସ୍ତ୍ରୀ ପିଲାଛୁଆ ସବୁ ଭଲ ଅଛନ୍ତି?
ହଁ।
ଉଁ ହୁଁ। ଆଉ କଣ କୁହ?
ଆଉ ଯାତ୍ରାପାଟି ଯାଇଥିଲ ଆଉ କେମିତି କଣ କହିଲେ କେମିତି ଆସିବେ? ଆମ ଗାଁଆରେ ପକେଇବାର ଥିଲା।
ହଁ-ଅ-ଅ ଆଡଭାନ୍ସ ତାଙ୍କୁ ଦେବା, ଆଡଭାନ୍ସ ଦେଲେ ସିଏ ଆସିବେ ଆଉ।
ଓହୋଃ।
ଏମିତି ହେଇଛି ଆଉ।
ହଁ।
ଆଉ କଣ ଖବର?
ସବୁ ଭଲ।
ଉଁ ସେ ଯୋଉ କପତ ଡାଳେ ଗୀତଟେ ମନେ ଅଛି?
ନାଇଁ।
ଏ ପଞ୍ଚମ କ୍ଲାସରେ ଆମେ ଛୁଆଦିନେ ପଢ଼ି ନଥିଲେ।
ସେଇଟା ପା ମନେ ପଡୁନି।
ହଁ ସେ ଯୋଉ ଉଁ-ଉଁ ଗୋଟେ ଗୁଣ୍ଡୁଚି ମୂଷା ଆସିକି ଖାଇ ଦଉଥିବ ଧାନ। ଏ କପୋତ ଆସିକି ନି ନ କପୋତଗୁରେ ଧାନ ଖାଉଥିବ। ଗୁଣ୍ଡୁଚିମୂଷା ଆସିକି ତାଙ୍କୁ ବଞ୍ଚେଇବ ଜାଲରେ ସେ ଜାଲ ସହ ଉଡ଼େଇକି ନେଇକି ପଳେଇବେ।
ହୁଁ। ଗୁଣ୍ଡୁଚିମୂଷା ନା ମୂଷା?
ମୂଷା।
ହଁ।
ଏମିତି ହୁଏ ଆଉ।
ହଁ। ଆଉ ଶୁଣିଚ ଯୋଉ ଯୋଉ ମାଙ୍କଡ଼ ବିଲେଇ ଗପ।
ନାଇଁ ଶୁଣିନି, କହୁନ ଦେଖିଆ।
ଦିଜଣ ମାଡ଼ଗୋଳ ଲାଗୁଥିବେ ବିଲେଇ। ଏତେ ଏତେ ତିନି ନମ୍ବର। ରେ ମାଙ୍କଡ଼ ଆସିକି, ତାଙ୍କ ଫାଇଦା ଉଠେଇ ତାଙ୍କ ପିଠା ଖାଇଦେଇକି ଯିବ। ସେଥିଯୋଗୁ ନିଜ ନିଜ ମଧ୍ୟରେ ଝଗଡ଼ା କରିବ ନାହିଁ।
ହଁ।
ଆ ତମ ଗାଁ ମନ୍ଦିର ପ୍ରତିଷ୍ଠା?
ହଁ କରିଚୁ ପ୍ରତିଷ୍ଟା। ସମସ୍ତେ ଆସୁଛନ୍ତି ଖୁସି ମଜା କରୁଚନ୍ତି, ଏଇତ ଦୁନିଆ ଆଉ।
ଆ ଭୋଜିଭାତ କଁ କେମିତି କରିଥିଲ?
ଭୋଜିଭାତ କରିଥିଲୁ ଆଉ। ଭୋଜି କରିଥିଲୁ ଯେ ଟି କମ ପିଲା ହେଇଥିଲେ ଆମେ ଚାରି ପାଞ୍ଚ ଜଣ ଜମା କରିଥିଲୁ ଆଉ।
ଓହୋ।
ଏମିତି ଚାଲେ ସଂସାର ଆଉ।
ହଁ କେତେ ଲୋକଙ୍କ ପାଇଁ କରିଥିଲ?
କରିଥିଲୁ ସେ ପାଖାପାଖି ଛଅ ସାତ ଜଣଙ୍କ ପା।
ଓହୋ।
ଓହୋ।
ଆଉ? ଆଉ କଣ ଇଏ ଯୋଉ ଆଗକୁ ଆସୁଚି ପର୍ବପର୍ବାଣି ଗାଁରେ?
ଆମ ଗାଁକୁ ଆଗକୁ ଆସୁଚି ପଞ୍ଚୁକ।
ହୁଁ।
କାର୍ତ୍ତିକେଶ୍ୱର ପୂଜା।
ହଁ, କଣ କେମିତି ପାଳନ କରାଯାଏ?
ଆମରତ ଫାଷ୍ଟ୍ ମୂର୍ତ୍ତି ତିଆରି ହୁଏ।
ହଁ।
ମୂର୍ତ୍ତି ତିଆରି ହୁଏ ତାପରେ ଆମର ଅ ମୂର୍ତ୍ତି ପୂଜା ହୁଏ ପଞ୍ଚୁକ କଳସ ଯାତ୍ରା ହୁଏ। କଳସ ଯାତ୍ରା ପରେ ଶେଷ ପନ ଞ୍ଚୁକ ଯୋଉଦିନ ବଳ ପଞ୍ଚୁକ ଆମର ଡେଙ୍ଗା ଭସା ହୁଏ କଦଳୀ ପାଟୁଆରେ। ଏମିତି କରାହୁଏ ସବୁ ଆଉ।
ହଁ ଆଉ କଁ ଗୋଟେ ଗୀତ ବୋଲନ୍ତି?
ଗୀତ ବୋଲନ୍ତି ଆ କା ମା ବେଇ ପାନ ଗୁଆ ଥୋଇ ପାନ କୁଆ ମୋର ମାସିକ ଧର୍ମ ମୋର।
ଓହୋ ଆଉ କଣ ପାଳନ କରାଯାଏ ତମ ଗାଁ ରେ?
ଆମ ଗାଁରେ ଏ ସରସ୍ଵତୀ ପୂଜା ଇସ୍କୁଲ୍ ରେ ହୁଏ।
ଅଁ ହଁ ଆଉ ଗଣେଶ ପୂଜା?
ଗଣେଶ ପୂଜା ତ ଆମର ଯୋଉ ଅଛି ଆମର ଗୋଟିଏ ହୁଁ ଯୁବକ୍ ପିଲାମାନେ କରନ୍ତି ମିଶିକି ସବୁ ଗଣେଶ ପୂଜା।
ହଁ କେତେଟା ମୂର୍ତ୍ତି ହୁଏ ତମ ଗାଁରେ?
ଆମ ଗାଁ ରେ ପାଖାପାଖି ଚାରି ରୁ ପାଞ୍ଚ ମୂର୍ତ୍ତି ହୁଅନ୍ତି।
ଅ ହୋ।
ଆଉ?
ସମୟଟା ଆଜି ଭାରି ସ୍ଲୋ ହେଇଯାଇ ଛି ଲାଗୁଚି ଯେମତି ସମୟଟା ବହୁତ୍ ଧୀରେ ଧୀରେ ଧୀରେ ଧୀରେ ଗତି କରୁଛି।
ଅଁ ହଁ ପାଗ ମାନ୍ଦାଳିଆ।
ହଁ ମାନ୍ଦା ପାଗ ଯୋଗୁ ଆଜି ଟିକେ ମାନ୍ଦା ଲାଗୁଚି। ଯଦି ଖରା ଟିକ ହେଇଥାନ୍ତା ଜୋରିଆ। ତାହେଲେ ଠିକ୍ ଠାକ୍ ହେଇଥାନ୍ତା କାମ ସବୁ ସୁରୁଖୁରୁ ରେ ହୁଅନ୍ତା। କେବଳ ପାଗ ଟା ଟିକେ ମାନ୍ଦା ଅଛି ବୋଲି ଆଜି ହେଇପାରୁନି କିଛି।
ସେଇ ପାଗ ଯୋଗୁଁ ପଖାଳ ଖାଇଲେ ନିଦ ହବ।
ହଁ ଏବେ ଆଉ କଁ କରି
ଖାଇକି ଶୋଇ ପଡିବ ଆଉ ଭଲ ନିଦ ହବ ଆଉ ବୋହୁତ୍ ଦିନି ପରେ।
ହୁଁ ହଁ ହଉ ଭଲ କଥା।
ହୁଁ।
ଏମତି ଚାଲୁ ସଂସାର।
ହଁ ‌।
ଯାହା ଯେମତି ହବା କଥା ହବ ଆଉ।
ହଁ ଆଉ ଦେହ ପା କେମିତି ଅଛି ତମର?
ମୋର।
ହଁ।
ଦେହ ପାଅ ଭଲ ଅଛି।
ହଁ।
ଆଉ ବା କଁ କରିପାରିବା
ହଁ।
ନା କଁ କହୁଛ।
ହଁ।
ଚାଲୁ ସଂସ୍ତା ଆଉ।
ହଁ। ଆଉ ତମ ସାନଭାଇ।
ସାନଭାଇ।
ହଁ।
ତା କଥା କାଇଁ କହୁଛ କୁଆଡେ ଯାଇକି ବୁଲୁଥିବ।
ହଁ।
ତାର ତ ଦିଟା ଜିନିଷ ଜଣା ତାକୁ ଚାକିରି ଆଉ ଠିକିରି।
ଓ ହୋ।
ହୁଁ ହଁ ଠିକିରି ପ୍ରିୟ ଲୋକ।
ହଁ ମୁଁ ପେଡା ଖାଉଚି ଆଉ।
ହୁଁ ସବୁ ଖାଉଛି ଖାଲି ପେଡା।
ଅଁ ହଁ।
ଆଉ କଣ କୁହ।
ହଁ ସବୁ ତ ଆଉଁ। କହିଲ ତମ ଦୁଃଖ ସୁଖ ଆଉ ଚାଷ ବାସ କଣ କେମିତି ହେଲାଣି।
ଚାଷ ଏଇନେ ଧାନ ଚାଷ ତ ଟାଇମ୍ ଆସିଲା ସମୟ ଆସିଲା ଧାନ ଚାଷ କରିବା ପାଇଁ। ଖତ ଲଗା ଲଗି ଚାଲିଛି ଖତ ବିଞ୍ଚା ହବ ଚାଷ ହବ। ଜମି ତାପରେ ଫୁଣି ତଳି ପକା ହବ। ପୁଣି ଆହୁରି ଚାଷ ହବ କେତେ ସିଷ୍ଟମ୍ ପୁରା କରା ହବ। ତଳି ହବନି ଏଇ ବର୍ଷ।
ମୁଁ କହିଲି ବାଦାମ ଅମଳ କଲଣି।
ବାଦାମ।
ହଁ।
ବାଦାମ ଅମଳ କରିଛୁ।
ଓହୋ ଆଉ କଣ ହଁ ଦଉନୁ?
ଆମ ବାଲଦାମ ବିକିରି ହେଲେଏ ତମକୁ ପଇସା ଆଣିକି ଦେବି।
ଓହୋ।
ହବ। ବେରି ନା ବିରି?
ବରିି।
ହଁ ବିରି ବି ଉପଡା ହେଲାଣି।
ହଁ କେତେ ବସ୍ତା ହେଇଛି?
ହେଇଚି ସେମିତି ଆଠ ଦଶ ବସ୍ତା ହେଇଚି ଆଉ।
ଓହ।
ହଁ ହଁ କଣଭାଉ କରିବା।
ହଁ।
ଚାଲୁ ସଂସ୍ଥା।
ହଁ ଆଉ ଖରା ଦିନ ଏବେ ଗଲା। ପରଦିନେ କଣ କେମିତି କଲ?
କହିବି ଯେ ଟିକେ ପାଣି ପିଇକି ଆସେ ତମକୁ କହିବି ଆଉ।
ହଉ ତାହେଲେ ମୁଁ ରହୁଛି ପରେ କଥା ହେବା। ହଉ।